ଆଲ
ହଁ କଣ କରୁଛ
ନାଇଁ ଏଠି ବସିଛୁ ଆଉ କଣ କରିବୁ କଣ କରୁଛୁ ଆଉ
ରୋଷେଇ ହେଇ ଚାଲିଛି ମୋର ଆଉ
ନାଇଁ ନାଇଁ ରୁଟି ଚାଲିଛି ତମ ରୋଷେଇ ସରିଲାଣି
ନା ଏଇ ଯୋଉ କରିମି ଆଉ ସିମିରୁ କରିକି ରୁଟି କରି ଦେଇଛି ଆ ଖାଇଲାକୁ ସାଢେ ଦଶଟା ଏଗାରଟା
ରୁଟି କରିସାରିଲିଣି
ଖାଇଲେ ଆକୁ ସାଢ଼େ ଦଶଟା, ଏଗାରଟା ହଉଛି ଆଉ।
ଓହୋ, ରୁଟି ରୋଷେଇ କେତେବେଳେ ଷ୍ଟାର୍ଟ?
ରୋଷେଇ ଦଶଟା, ଦଶ ପନ୍ଦରା କରିମି ଆଉ। ରୁଟି ଦଳି ଦେଇଛି ଅଟା ଆଉ। ଖାଲି ସିମେଇ ଟ ଏ କରିନି। ରୁଟି,
ହଁ।
ଖାଇବ ଆଉ। ମ ଖାଇଲାକୁ ସାଢେ ଦଶଟା, ଏଗାରଟା ହଉଛି ଆଉ।
ସେଇଟା। ଆଉ ଏତେ ଜଲଦି କରିବା କଣ ଦରକାର।
ହଁ ତାପରେ କାଲି କମ୍ପାନୀ ଫାନ ଛୁଟି ଅଛି ନା। ଇଏ ସବୁ ଯିବେନି ଡ୍ୟୁଟି।
ହଁ କାଲି ରବିବାରେ।
ଛୁଟି ଅଛି କଲି, ଡ୍ୟୁଟି ଯିବେନି। ହଁ। ସେଇଉ କିଛି। ଆଉ ତମର ସବୁ ରୁଟି ଖାଉଚ ନା ଭାତ।
ନାଁ ଆମର। ଭାତ ଆଉ। ଭତ ସେଇ ଗୋଟେ ଥର।
ଥରେ ଭାତ?
ହଁ।
ତମେ ବି ଥରେ ଖାଉଚ।
କଣ କହିଲ?
ହ ତମେ ବି ଥର ଖାଉଚ ଭାତ।
ହଁ ସବୁ ଥରେ ଭାତ ଖରାବେଳେ। ରାତିରେ ରୁଟି ଆଉ।
ହୁଁ। ହଁ ସକାଳ ଜଳଖିଆ ଖାଉଛ। ଆମର ତ ଭାତ ଖିଆ ଲୋକ ଆଉ।
ହଁ ସଖାଳୁ ଭାତ ମୁଁ ଖାଉଥିଲି। ନ ଯେତେବେଳେ ଅଭହାଡି ଥିଲି, ସେତେବେଳେ ଡ୍ୟୁଟି ଫ୍ୟୁଟି ଯାଏ। ଜବ କରୁଥିଲି। ସଖାଳୁ ରୋଷେଇ କରିଦିଏ। ଗରମ ଭାତ ଖାଏ। ଯାଏ। ରାତିରେ ସଜ ପଖାଳ ଖାଏ। ତିନି ଟାଇମରେ ଭାତ। ସେଠି କି ଆଇଲା ପରେ ଆଉ ଭାତ, ଫାତ କିଛି ନାହିଁ।
ମୁଁ ତ ସେ ତିନି ଟାଇ ଭାତ ସକାଳୁ ସେଇ ଅଭ୍ୟାସ ତ ସେଇଠୁ ହେଇଗଲା। ଦୁଇଠୁ ଗଲୁ। ସକାଳୁ ସାତଟା ଆଠଟା ଭିତରେ ଭାତ ଖାଇବେ। ନେଇକି ଯା କମ୍ପାନୀରେ ଦେବେ ଖା।
ହଁ, ସକାଳୁ ରୋଷେଇ- ଟିଫନ୍ କରିକି ଦେଲେ ତ ଅଟୋମେଟିକ ଭୋକ ଲାଗିବ। ଖାଇଦେବା କଥା ଆଉ।
ହୁଁ। ସେ ସାତରେ ଆଠଟା ଭିତରେ ଭାତ ତା ଖାଇକି ଯେ। ଫେରି କମ୍ପାନୀରେ ଦିଅନ୍ତି ଖାଇକି ଆସେ। ଆଉ ଫର ଘରେ ଆସନି ଯାହାନେ ଆଗ ମିଶ୍ଚର୍ ଟା ତା ଟେ ଖାଇନି ଆସନି। ମିଶ୍ଚର ଖାଇସରିବା ପରେ, ରାତିକି ଯାହା ଖାଇନି ଖାଇନି ନହଲେ ନାଇଁ।
ଖାଇଲେ।
ଏଇପ ଗ୍ୟାସ୍ ହେଇକି କୁଣ୍ଡି ରାମ୍ପି ହେଲା ଫଳିଗଲା।
ହଁ ସେଇଟା ଦଣ୍ଡିଶି ଧରି ପକେଇବ।
ହଁ ମିଶ୍ଚର, ମ୍ୟାଗି ଖାଇକି ବା ମୋର ମ୍ୟାଗି ମୁଁ ରାତିରେ ରୁଟି ଖାଏନି। ଏଇ ବାର ଅନୁସାରେ ମ୍ୟାଗି, ଫ୍ୟାଗି କରିଦେଇ ଇପି, ଲିପି,
ହ
ଆଉ ସେ ଫଳିଗଲା କୁଣ୍ଡେଇ ହେଲା ଗୋଟେ ବ ଛଅ ମାସ ବହୁତ କଷ୍ଟ ପାଇଛି।
ହଁ ସେଟା ମିରଶ୍ଚ ଫିଶ୍ଚର ଖାଲି ପେଟରେ ଖାଇଲେ ପରା, ଗ୍ୟାସ୍ ହେଇଥିବ ସାଙ୍ଗେ,
କମ୍ପାନୀ ଆସିଲା ଆଉ କଣ କରିବି। ଏ ତରକାରୀ କରିଦେଇକି ଆଗ ଖାଉଦମି ସେ ତରକାରୀ, ଲୋକ ଲାଗେ ଗୋଟା ଗଟ ଖାଇଦୋଉନ ଆଉ ଚା ଫା ମୁଁ ପିଇଏ ନାହିଁ। ଆ ଟିକଆ ଚାଫା।
ଆହୁ ଚାହା।
ନାଁ ମୁଁ ଚାହା ପିଏନି ଯୋଉ ସେଠି କମ୍ପାନୀରେ ପିଅନ୍ତି ମୁଁ ପିଏନି। ଏ କେତେବେଳେ କେମିତି ଥଣ୍ଡା ଫଥଣ୍ଡା ହେଲେ ନାଲିଚା। ନାଁ ନାଁ କଫି କେତେ କେମିତି ବା ଅଧିକ ବାହାନେ
ନାଁ କଫି ଟା ଭଲ ନାଁ କପି ବି
ଇଏସ୍ ଭଲ ଲାଗେନ ମତେ ପି ମୁଁ ପ ଅଭ୍ୟାସ ହେଇନା ହେ କମ୍ପାନୀ ସବୁ ପିଅନ୍ତି ସେମିତି ଖୋଲାଚ୍ ସମସ୍ତେ ପିନ୍ତି ଚା କି ମୁଁ ପିଏନି ହେଟ ଖାଲି ପାଣିଆ ପାଣିଆ କରିକ ଆଣିକି ଆଣନ୍ତି ହୋଟେଲ୍ ରେ ଥରେ ପିଇଥିଲି ଆଉ ପିଇନି। ତା ପରେ ବି ଘରେ ବି ସୁଧା ଯେତେବେଳେ ଥଣ୍ଡା ଲାଗେ। ସିଏ ତାଙ୍କର ଖାଇବେ ସିମେଇ କି ରୁଟି ସେଡା ଫଡା ତେଲର ଜିନିଷ ଖାଇବେନି।
ମିନରାଜି କନ୍ ରୋଷେଇ ହେଇଥିଲା କି?
ଦିନରେ ଆଜି ସାଧା ହେଇଥିଲା ସେ ଡାଲମା ଫଲ କରିଥିଲେ ମୋର ଭଜା। ମୁଁ ସିମି ଖାଇମିନି ସେଏ ଗାଁ ଖାଇବି।
ତମେ ତମେ ଖାଇବନି।
ମୁଁର ମିଠା ଜିନିଷ ମତେ ଭଲ ଲାଗେନି।
ରୁଟିରେ ନାଁ ଆମର ରୁଟି ସହିତ ମିଠା ହଉଛି। ଛି ସବୁବେଳେ।
ନାଁ ସିଏ ସିଏ ତେଲ ମେଲେ ଖାଆନ୍ତିନି ନାଁ ପରଟା ଫଟା ଖରନା। ସେ କହ ରୁଟିି ସହିତ ସେ ଖାଇଦେବି ସିନା।
ହ
ଆମେ
ହଉ ଯାକୁ ଯୋଉଟା ଇଏ ଆଉ।
ଆମର ବା ମିଠା ଇଏ ଚିନି ଶୋଇଲା ଖାଇସାରିଲା ପରେ ମିଠା ମିଠା ଚିନି ଚୋବେଇବେ ନହେଲେ ରସ ଗଲା ନହେଲେ ଯାହା ମିଠା ଜିନିଷ ଆଣିକି ରଖ୍ ସିଏ ଯାବେ ଖାଇବେ ଇଏ ତାଙ୍କର ପୁତୁର ଜଣେ ସେମିତି ସିଏ ମୁଠା ମୁଠା ଚିହ୍ନି ପୁଅ ଯୋଉ ଖାଉଥିବ।
ହଁ ଏରେ ଏବେ ଖାଇଲେ କଣ ହବ? ତଳେ ବୟସ ହେଇ ଆସିବ ସେତେବେଳକୁ ଧରିବ।
କି ଏଇବେ ମଝିରେ ଭାରିଥିଲା ଖାଲି କୁଣ୍ଡେଇ ମୁଣ୍ଡ କାନ ଫଳିଗଲା। ସବୁବେଳେ ସେ ନିମ ପତ୍ର ପିଇ ସେଇ ଚରଦା କଠି ପାଣି ପିଇ। ସେଟା କଣଲୋ ହେରା ଯିଏ ଯାହା କହିଲା ପଇଲେ। ଆଳୁ ଖାଇଲେ ନାଇଁ ବାଇଗଣ ଖାଇଲେ ନାଇଁ କିଛି ନାହିଁ। ନାଁ ଚିନିକି ପୁରା ମିଠା ବନ୍ଦ କରିଦେଲେ। ଗୋଟେ ବର୍ଷ ପୁରା ବନ୍ଦ କରିଦେ ପୁରା ଆଉ କୁଣ୍ଡିରେ ଫେଲେନି। ଗୋଟେ ବର୍ଷ ପୁରା ହରେ ଫଳିଗଲା ମୁଣ୍ଡ କାନ ଆଖି ସବୁଆଡୁ।
ଏଟା ଅଧିକ ଖାଇଲେ ମିଠା ଜିନିଷ ସେଇୟା ହବ ଆଉ।
ହ ଫେରେ ଏନା ଫେରେ ଖାଇଲେଣି।
ନାଁ ସେଟା କଣ୍ଟ୍ରୋଲ କରିବ ନାଁ ଆଉ ନହେଲେ ଅଧିକ ହେଇଯିବ।
କରବ ନାଁ ହେ ଆମ ଆସ ପାଠ ପଢେଇ ପରୀକ୍ଷା ଦବ। ସେ ବା କିଲେ ଚିନି ତା ମାମା ଜାଣିକି ରଖିଥିବ ଦି ଦିନେ କିଲେ ଚିନି ନଥିବ।
ଆଉ ଛୋଟ ଛୁଆ ଆ, ବେଶୀ ଖାଇଲା ବେଳକୁ ଏରା କୁର୍ମି ଫୁର୍ମି ହବ।
ହୁଁ, ଆମର ତ ଚା ଫା ଘରେ ବି କେହି ପିଅନ୍ତିନି ଶାଶୁଘର। ଆଉ କିଏ ଆସ, କିଏ କାଁ ଭାଁ ବନ୍ଧୁଘର କେତେଳେ ଆସିବେ କଣ କରିବେ ଦହିପାଣି ଟିକେ କଣ କରିବୁ କଣ ଚିନି ଟିକେ ରଖଥିବୁ, ଚିନି ଟି ପାଇବୁ। ହୁଁ।
ହଁ ଆ, ରଖିବ ଅର ଯିଏ ସି ଖାଇଲାଣି ମି ଠା ଜିନିଷ ତୋମେ ରଖିବ ମାନେ ତାର ମନ ଅଟୋମେଟିକ୍ ହବ ଖାଇବା ପାଇଁ।
ହଁ ହଁ କିଏ ଖରା ଠିଆ କିଏ ବାଟର ବାଟରୁ ପଳେଇ ଆସିବେ। ଏ ଘରେ ସେମିତି ରଖିଥିବେ ଆମେ ଦେଇ। କିଲେ ଚିନି ଜାଣିକି ରଖିଥିବେ, ଆମର ତ ଚା ପିଇବା ଲୋକ କାହାର ଅଭସ ନାହିଁ। ଆମ ପୁତୁର ସେ କଣ କରେ ସେ ଗୋଟେ କି ତା ଦିନ ସେ ଆଉ ନଥିବ ଡବାରେ। ତା ମାମା ତାର ଗୋଡଜେ ଭିତରେ ଚାବି ଚାବି ପକେଇକି ରଖୁଛିି ଚିନି କୁ। ଆଉ କଣ କରିବେ କେତେ ଚିନି ଦେବେ ଆଣିକି। ସେ ଖାଲି ଆଳୁ ଚିନି ସେ ଡାଇବେଟିସ୍ ବାହାରିବ ନାଇଁ ନା?
ଆଉ।
ତାର ଆଳୁରେ ଯାହା କରିକି ଦିଏ, ଯେମିତି କରିକି ଦିଏ ସବୁ ସେ ଖାଇଦବ, ଆଉ ମାଛ ମାଂସ ସିଏ ଆଡେଇଦବ। ଏ କିଛି ଖାଇବନି।
ନା ଆଳୁ ଆଳୁ ଅପେକ୍ଷା ଚିନି ଟା ବହୁତ ଡେଞ୍ଜର୍ ନା ଆଉ।
ହୁଁ, ସେ ଛୁଆ ଟା ଖାଲି ଚିନି ଆଳୁ, ହଁ ଯ- ଡାଇବେଟିସ୍ ନ ବାହାରୁଥିନେ ଏ ଛୁଆ ଟାକୁ ସାଙ୍ଗେ ସାଙ୍ଗେ ଭାରିବ।
ବାହାରି ପଡିବ।
ଆଳୁ ଚିନି ଟା ବେଶୀ ଇଏ ନା ଆଉ, ତାର ଡାଇବେଟିସ୍ ସିଏ କହିବ ଆଳୁ ଭଜା କର, ସେ ଭତ୍ତା କର ସେ ଚକଡା କର, ସିଜା କର, ପୋଡା କର। ତାର ଆଳୁ କୁ ଯେମିତିଆ କରିକିଦିଅ ସେ ଖାଇଦବ, ସବୁ ଯେମିତିଆ କର ସେ ଖାଇଦବ, ଆଉ କିଛି ପକେଇ ପଡିବନି।
ଆଉ କିଛି ଦରକାର ନାହିଁ?
ନା ତାର ଆଳୁ କୁ ତୋମେ ଯେମିତି ତୋମେ ଦର ସିଜା କରିକି ଦଉନ ସେ ଚୋବେଇ ଖାଇଦବ। ଏଇ ଏ ଆଉ
ଛୋଟ ଛୁଆ ତ ଆଳୁ ଆଉ। ତା ମୋଳ୍ ସେଇ
ଏ ଆମର ମୋ ପେ-ପୁଅ ଏଇ ବା ମୋ ପୁଅ ପା ମୋ ପୁଅ ପା ଏଇ ଦେଢ ବର୍ଷ ତାକୁ ଏଇଠି ସମତେ ଦେଇଦେଉଛନ୍ତି ନା ଖାଇବା ପାଇଁ। ତାର ଖାଲି ଟୁଙ୍କି ଦଉଚୁ ଆଳୁ ଭଜା।
ନା ନା ଛୋଟ ଛୁଆ ବାହାର ଜିନିଷ ଆଳୁ ଟା କଣ ବେଶୀ ଖାଇଲେ ଭଲ କି? ବେଶୀ ଭଲ ନୁହଁ ଆଳୁ ଖାଇଲେ। ମୁଁ ଏ ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ମୋ ପୁଅ କୁ ଚିନି ଦେଇନି କି ଲୁଣ ଦେଇନି। ତାକୁ ନଅ ମାସ ଚାଲିଲା, ତା ଚିନି କଣ ଲୁଣ କଣ ସେ ଜାଣିନି।
ପୁଅର ବର୍ଷେ ଆଠ ମାସ ଚାଲିଚି ତାକୁ ମୁଁ ଚିନି ଦଉନି, ତାକୁ ପା ଏବେ ମେରି ବିସ୍କୁଟ୍ ନେଇ ଆସୁ ଚି, ତାକୁ ଗୋଟେ ପିସି ପକେଇ ଦେଇଛି, ଗୋଟେ ପଟ ରୁଟି ରେ। ଦଉଚି ଖାଇବା ପାଇଁ, ଆଉ ସେଲାକ ଫେଲାକ ବି ସେଲାକ ବି ଦଉନି, ଛତ ତୁଆ ରେ ସେଲାକ ସବୁବେଳେ ଅଧ ଚାମଚେ ପକଉଚି। ଦି ଚାମଚେ ଛତୁଆ ଗୁଣ୍ଡରେ ଅଧ ଚାମଚେ ସେଲାକ। ତାକୁ ଚିନି, ଚକୋଲେଟ କୁରୁକୁରି ଏରା ମୁଠେ ଦଉନୁ। ତା କୁରୁୁକୁରି ଫୁରୁକୁରି କିଛି ଦଉନି।
ଯେତେ ଛୋଟ ଛୁଆଙ୍କୁ ତୋମେ ଛୋଟ ବେଳୁ ଯେ ତେ କମ ଖାଦ୍ୟ ଦେଇକି ଆସିବ ସେତେ ତୋମେ ଇଏ କରିବ। ଆଉ ତୋମେ ଯେତେ ତାକୁ ଖାଦ୍ୟ ଦେଇ ଚାଲିବ ସେତେ ତାର ବଢି ଚାଲିବ।
ହୁଁ ତାର ଖାଇବା ସେମିତି ନାହିଁ।
ହଁ
ତାର ଅଳ୍ପ ଅଳ୍ପ ଖାଇବା ଆଉ।
ସକାଳେ ସାଧା ହେଇଥିଲା ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଘରେ ସବୁ ଭଲ ଏଇନି ତ ଥଣ୍ଡା ଏଇଟା ନାଟକ ଅଛି।
ଜ୍ଵର ଜ୍ୱର ଥଣ୍ଡା ଜ୍ବର ଏବେ ପୁରା ଭାଇରାଲ ହଉ
ହଁ ଏଇ ଥଣ୍ଡା ଜ୍ୱର ହଉଛି ତାପରେ ସିଝିନି ଚେଞ୍ଜ ହେଇଗଲାଣି ଏପଟା ଯେ ବର୍ଷା ଡେଲି ହଉଛି ଥଣ୍ଡା ପବନ ହିଆନ ପବନ ଥଣ୍ଡା ପବନ ଟା ବେଶୀ କରିଦି। ଏପଟେ ଆ ତ ଡେଲି ହଉଛି ବର୍ଷା ମେଘ ହଉଛି ଆଉ।
ଡ଼େଲି ହଉ
ଡ଼େ ଡେଲି ବର୍ଷା ହଉଛି କାଲିଠୁ ଆଜି ପର୍ଯ୍ୟନ୍ତ ଆଉ ଟିକେ କାଉଁଳୁଛି ଯେ ଅନ୍ଧୁଗା କରିକି ରଖୁଛି
ନା ଆମର ଦିନରେ ପ୍ରବଳ ଦିନରେ କାଁ ଳିଆ ପାଗ ଦଉଛି ଥଣ୍ଡା ଖରା ବେଳେ ଟିକେ ଗ ମାନେ ଉ ଖରା ଟିକେ ଦଉଛି ଗରମ ଷ୍ଟାର୍ଟ ହଉଛି ସନ୍ଧ୍ୟା ବେଳକୁ ବର୍ଷା ଉଠଉଛି ହଉନି କିନ୍ତୁ ବର୍ଷା ଉଠଉଛି
ଯାହା ରାତିରେ ତ ଲୋକମାନେ ଟିକେ ଶୋଇପାରୁଛନ୍ତି ଶାନ୍ତିରେ ଦିନରେ ଯାହା ହଉଛି ହଉ ଆମର ତ ଥଣ୍ଡା ଲାଗୁଛି ଆମେ ଶୋଇପାରୁନୁ ମୂଳ କନ୍ଦା ଖୋଲିକି ଘୋଡି ହଉଛୁ
ହଁ ହଉ କଣ?
ଏଡଣି
ଆଉ ତମର ରୋଷେଇ ସରିଲାଣି ଖାଲି ତ ରୁଟି କୁ ଇଏ ସିମେଇ ହବ ଆଉ ଆମର ତ ସୋୟାବିିନ ତରକାରୀ ରୁଟି ଶଇଲେ ଶଇଲା ଆଉ
କରେଇରେ ଯୋଉ ସିସେଇ ଥିଲା ନା ଏଇ ଯୋଉ ଗାଁ କୁ ଯାଇଥିଲ ନା ଆଉ ସିମିଇରା ଥିଲା ସେ କହିଲେ ଆଉ କଦ
ଖାଇଦବ ଆଉ ହଉ ମୋର ଗୋଟେ କଲ୍ ଆସୁଛି ମୁଁ କଥା ହେଇକି କଲ୍ କରୁଛି।